ହାଲୋ।
ହଁ।
ସାଉଁ କର୍ ଚୁ?
ବସ ବସିଚି ତୁ।
ଦେହ ପା କେମିତି ବ ଭଲ ଅଛି?
ହଁ ଭଲ ଅଛି। ତୋର?
ମୋର୍ ବି ଭଲ ଅଛି। ଆଉ ତମ ଆଡେ ପାଗ କେମିତି।
ହଁ ଆମର ଏପଟେ ଜୋରେ ଖରା ହୋଉଚି। ତମର?
ଆମର୍ ବି ତ ଖରା ହୋଉଛି ବର୍ଷା ହବାର ନା ଗନ୍ଧ ନାହିଁ। ତମ ଆଡେ, ବର୍ଷା ବର୍ଷା ହେଲା ହେଇଛି ନା ନାହିଁ?
ନା ଆମ ଆଡେ ବି ବର୍ଷା ହୋଉନି ଆଠ ଦିନି ହେଲାଣି ତ ଖାଲି ଗରମ ଆଉ ଖରା ଲୋକ ବାହାରକୁ ବି ବାହାରି ପାରୁନାହାନ୍ତି।
ହଁ। ଆମର ତ ସେମିତି ବହୁତ ଜୋରସେ ଖରା ହଉଛି ପଇଁଚାଳିଶ୍ ଡିଗ୍ରୀରୁୁ ଅଧିକ ଖରା ସହ୍ୟ କରିବା ଅସମ୍ଭବ। ଆ ତମ ଆଡ଼େ।
ଆମଆଡେ ବି ସେମ୍ତି ଖରା ଜୋରେ ହୋହୁଚି ସାଙ୍ଗ ତୁ କଣ ଏତେ ଦିନ୍ ପରେ କଲ୍ କରିଚୁ।
ହଁ କାମରୁ ଟିକେ ଫୁର୍ସତ ମିଳିଲା ତ ମନେ ପଇଲା ସେ ଯୋଉ କଲ୍ କରିଦେଲି ଆଉ।
ଆଛା ଆଉ ଘରେ ସବୁ ଭଲ।
ଆଉ ତମ ଘରେ।
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଆଉ ମୁଁ ଶୁଣିଥିଲି ତମ ଆଡ଼େ ଦ ଦଶହରା ବହୁତୁ ଫେମସ।
ହଁ ଆମର ଏଠି ଦସରା ବହୁତ ପ୍ରସିଦ୍ଧ ଯୋଉ ବଳଦ ଯାତ୍ରା ପାଇଁ ତ ବହୁତ ଅଧିକ ମାନେ ପ୍ରସିଦ୍ଧ ଅଧିକ ଆଉ ତମ ଆଡେ ହୁଏନି କି।
ଏ ବଳ ଯାତ୍ରା ବହୁତୁ ପ୍ରସିଦ୍ଧ ଆମ ଗାଁ ପାଖରେ।
ତାହେଲେ ଦଶହରା ଦେଖି ଯାଉ କେମିତି କଣ ସବୁ କରୁ।
ଦଶହରା ଦେଖି ଯାଉ ମାଆଙ୍କର। ବୋହୁତ୍ ପ୍ରକାର ମେଢ ହୋଇଥାଏ। ସବୁ ସାହିରେ ବଳଯାତ୍ରା ମଧ୍ୟ ହୁଏ। ବଡ ବଡ ସାଇଜ୍ ର ବଳଦ ଆଣି ତାକୁ ସଜେଇ ତାକୁ ଉ ଉ ପୂଜାର ଦଶ ଦିନିଆକ ବୁଲା ଯାଏ ତାକୁ ବଳଯାତ୍ରା କୁହନ୍ତି ଆଉ ହୋଉଛି କଣ ଠାକୁରଙ୍କର ମୂର୍ତ୍ତିରେ ବହୁତ ଭଲ ଭାବରେ ସଜା ଯାଇଥାଏ, ରାବଣ ପୋଡି ମଧ୍ୟ ହୋଇଥାଏ। ଏ ବହୁତ ପ୍ରସିଦ୍ଧ ତମ ଆଡେ କଣ କେମିତି କରାଯାଏ।
ହଁ ଆମ ଆଡେ ବି ରାବଣ ପୋଡି ହୋଇଥାଏ ଆଉ ଆମର ତ ମେଢ ପୁରା ବହୁତ୍ ହେଇଥାଏ ମାନେ ଯୋଉ ପଟ ଗଳିରେ ଦେଖିବୁ ସବୁପଟରେ ମାନେ ଠାକୁରଙ୍କର ଠାକୁରଙ୍କ ମେଢ ଥାଏ ଆଉ ଠାକୁରଙ୍କୁ ସମ ମାନେ ବହୁତ ଭଲ ଭାବରେ ସଜେଇଥାନ୍ତି ବହୁତ ସୁନ୍ଦର ଦେଖାାଯାଆନ୍ତି। ଆଉ ମା ତ ମାଙ୍କୁ ଆମର ଏଠି ଦଶ ଦିନ ଧରି ଏ ଯୋଉ ସରି ନଅ ଦିନ ଧରି ପୂଜା କରାଯାଏ। ଆଉ ଯୋଉ ସପ୍ତମୀ ଠୁ ଆରମ୍ଭ କରି ନବମୀ ଯାଏଁ କି ଦଶମୀ ଯାଏ ପୂଜା କରନ୍ତି ଆଉ ଦଶରା ଦିନ ମାଙ୍କୁ ବିସର୍ଜନ ହୋଇଥାଏ ଆଉ ରାବଣ ପୋଡି ହୋଇଥାଏ ପ୍ର ପ୍ରସେସନ୍ ବି ବହୁତ୍ ଧୁମଧାମ ରେ କରାଯାଇଥାଏ।
ହଁ। କେତେଟି ମେଢ ହବ।
ଆମର ମେଢ଼ କହିଲେ ବହୁତ୍ ତଥାପି କୋଡ଼ିଏ ତିରିଶ୍ ଟା ପାଖାପାଖି ମେଢ଼ ହୋଇଥାଏ।
ହଁ ଆମର ଆମର ସେମିତି। ପଚିଶି ରୁ ତିରିଶି ପ୍ରକାର ମେଢ଼ ହେଇଥାଏ। ଅନ୍ୟ ଅନ୍ୟ ସାହି। କଣ।
ଆଉ କହିଲେ ଏଥର ଅଶୁର ଦେଖି ତାହେଲେ ଯିବୁ ନା।
ହଁ ଯିବା ପ୍ରସିଦ୍ଧ ଯା ହେଲେ ମା ଙ୍କ ମେଢ଼ ପୂଜା। ନିଶ୍ଚିନ୍ତ ଯିବା ତୁ ଆସୁନୁ।
ଚେଷ୍ଟା କରିବି ଆମର ବି ତ ଏଇଠି ବହୁତ ଭଲ ଭାବରେ ଯୋଉ ମାନେ ପାଳନ କରାଯାଏ ତ ହଉ ଦେଖିଆ ଯିବି ନହଲେ ଏଥର ଆଉ।
ହଉ ତୁ ଗୋଟେ ବର୍ଷ ଆସ ମୁଁ ଗୋଟେ ବର୍ଷ ଯିବି ଆଉ।
ହଁ ନିଶ୍ଚିନ୍ତ।
ହଁ ଆଉ କଣ କେମିତି ତମ ଗାଁ ରେ କଣ କେମିତି ପାଳନ ହୁଏ।
ଆମ ଗାଁ ରେ ତ ମାଙ୍କ ମୂର୍ତ୍ତି ତିଆରି କରାଯାଇଥାଏ ମାନେ ବହୁତ ସୁନ୍ଦର ଭାବରେ ଗଢା ହେଇଥାଏ ତାପରେ ସବୁ ମାନେ ଆମର ଗୋଟେ ଜାଗାରେ ହିଁ କରାଯାଇଥାଏ ଆମର ମଣ୍ଡପ ଟେ ଅଛି ସେଇଠି କରନ୍ତି ଆଉ ଯୋଉ ଠାକୁରଙ୍କୁ ମାନେ ମିସ୍ତ୍ରୀ ମିସ୍ତ୍ରୀ ଆସିକି ଠାକୁରଙ୍କୁ। ଯଉ ଗଢ଼ିଥାନ୍ତି ବହୁତ ସୁନ୍ଦର ଭାବରେ ତାପ ରେ ଯୋଉ ମାଆଙ୍କର ଯୋଉ ପ୍ରିୟ ଫୁଲ ଯୁଆଡୁ ମାନେ ଯୋଉ କାଶତଣ୍ଟି ଥାଏ ତାକୁ ବି ଆଣିକି ସଜେଇଥାନ୍ତି ବହୁତ ସୁନ୍ଦର ଦେଖାଯାଏ ଆଉ ପୂଜାପୂଜି କରନ୍ତି ଆମେ ତ ନୂଆ ପୋଷାକ ସବୁ କିଣିଥାଉ ନୂଆ ପୋଷାକ କିଣିି ପି ପିଠା ପଣା ବି ସବୁ ଖାଉଥାଉ ଆମର ଏଠି ଯୋଉ ଭୋଜି ଭାତର ବି ଆୟୋଜନ ଥାଏ ବହୁତ ଧୁମ ଧାମରେ ପାଳନ କରାଯାଏ ଆଉ ତୁମର।
ଆମର ସେମିତି ମଧ୍ୟ ପାଳନ କରାଯାଏ ବହୁତ ପ୍ରକାର ବହୁତ ବହୁତ ମାନେ ଲୋକ ଆସନ୍ତି ଅନ୍ୟ ଅନ୍ୟ ଜାଗାରୁ ସ୍ଥାନରୁ। ଅନ୍ୟାନ୍ୟ ପାଳନ କରାଯାଏ ମାନେ ବହୁତ ଲୋକ ଆସନ୍ତି ବାହାରୁ ପ୍ରସିଦ୍ଧ ହେତୁ।
ହଁ ଯେହେତୁ ଦେବୀ ମାଙ୍କର ପର୍ବ ତ ସମସ୍ତେ ଆସିବେ ଆଉ ପୁଣି ପ୍ରସିଦ୍ଧ ବି ଆଉ ବଳଦ ଯାତ୍ରା କେମିତି କରାଯାଏ।
ବଳଦ ଯାତ୍ରା ବା ବହୁ ମାନେ ଆଖ ପାଖ ଗାଁରୁ ବୃହତ ସାଇଜ ର ବଳଦ ଆଣି ତାଙ୍କୁ କଣ କୁହନ୍ତି ମାନେ ଶିକ୍ଷା ଦିଆଯାଏ। ଶିକ୍ଷା ଦିଆଯାଏ ଯାହାଦ୍ୱାରା ସେ ଏପଟ ସେପଟ ହେବେନି କାହା ଉପରେ ଯୋଉ ଚଡ୍ ଚଢ଼ିଯିବେନି କି କାହାର କ୍ଷତି କରିବେନି ତାକୁ ଆଣିକି ମା ମାସେ ପୂର୍ବରୁ ତାଙ୍କୁ ଶିକ୍ଷା ଶିଖ ଶିକ୍ଷା ଦିଆଯାଏ।
ଆଚ୍ଛା ଆଉ ରାବଣ ପୋଡି କେମିତି ହୁଏ ମାନେ କାହାର କିଛି ଅସୁବିଧା ହୁଏନି ତ।
ନା ରାବଣ ପୋଡ଼ି କିଛି ଅସୁବିଧା କାହାର ହୁଏନି ଲୋକ ଦୂରରେ ରହିକି ଦେଖନ୍ତି ଏହାର ଯୁବପିଢ଼ି ମାନେ ଥାଆନ୍ତି ଏହାର ଦେଖା ଦେଖଣାକ୍ଷଣ କରିବା ପାଇଁ ଯାହାଦ୍ୱାରା କାହାର କିଛି କ୍ଷତି ନ ହେଉ। ଆଉ ତମର କେମିତି କଣ ପାଳନ କରାଯାଏ?
ହଁ ଆମ ଆମର ବି ସେମିତି ଆମର ରାବଣର ମାନେ ରାବ- ରାବଣ ପଡି ହୁଏ ଯୋଉ ମାନେ ଆମର ଖୋଲା ମାନେ ପଡିଆରେ ହୁଏ ଯେମିତି ଲୋକମାନଙ୍କର କିଛି ମାନେ ମାନେ କ୍ଷତ ନ ହଉ ଆଉ ଦମକଳ ର ଆ- ଆମ୍ବୁଲାନ୍ସ ର ବି ସୁରକ୍ଷା ର ରଖାଯାଇଥାଏ ଯଦି କାହାର କଣ ହେଲା ତ ସାଙ୍ଗେ ସାଙ୍ଗେ ତାକୁ ମାନେ ଚିକିତ୍ସା କରିବା ପାଇଁ ରଖାଯାଏ ଆଉ ପୋଲିସ ମାନଙ୍କ ମାନେ ପୋଲିସ ମାନେ ବି କେମିତି କଣ ସୁରକ୍ଷା ଦେବେ ଗଣ୍ଡଗୋଳ ନହବ। କେମିତି ଭଲରେ ଭଲରେ ହବ। ସେ ସବୁ ବ୍ୟବସ୍ଥା କରାଯାଇଥାଏ।
ହଁ ଆମର ମଧ୍ୟ ସେମିତି ଜରୁରୀ କଳୀନ ସେବା ଯୋଗେଇ ଦିଆଯିବା ପାଇଁ ପ୍ରଥମରୁ ନିଯୁକ୍ତ କରାଯାଇଥାଏ ଯାହା ଦ୍ୱାରା କାହାର କିଛି କ୍ଷତି ନ ହେଥାଉ ଲୋକ ହସ ଖୁସି କରିବା ପାଇଁ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି ବୁଲାବୁଲି ତା ଦ୍ଵାରା ଯଦି ଯଦି ଜଣଙ୍କର କିଛି କ୍ଷତି ହେଲା ତା ମନ ଦୁଃଖ ହବ ନା ନାହିଁ।
ହଁ
ଆଉ କଣ କେମିତି କଣ ପାଳନ କରାଯାଏ ଆଖ ପାଖ ଗାଁରେ ସେମିତି କିଛି ଅଛି।
ହଁ ଆଖପାଖ ବାହାରେ ବି ଦୁର୍ଗା ପୂଜା ଆମର କରାଯାଏ କିନ୍ତୁ ରାବଣ ପୋଡି ଟା ଆମର ଯୋଉ ମାନେ ଆମ ଗାଁ ରେ ହୋଇଥାଏ ଆଉ ସେପଟେ ଖାଲି ମେଢ ସବୁଆଡେ କରାଯାଇଥାଏ ଆମର ଏଠି ଯେହେତୁ ଟିକେ ବଡ ଗାଁ ତ ଏଇଠି ଆମର ରାବଣ ପୋଡି ହେଇଥାଏ ଆଉ ବାହାରୁ ବହୁତ କୁ ବି ଦେବୀ ମାଙ୍କୁ କୁ ଦର୍ଶନ କରିବା ପାଇଁ ଆସନ୍ତି ଆଉ ଏଠି ମେଳା ବି ପଡିଥାଏ ଆଉ ଯାତ୍ରା ବି ପଡି ଥାଏ ଯାହାର ମାନେ ଯିଏ ମେଳା ବୁଲିିବ ବୁଲି ଯିବ ଆଉ ଯେ ଯାତ୍ରା ଦେଖିବ ଏମିତି ସବୁ ଆମର ହେଇଥାଏ ଆଉ ଆଉ ତମର ମେଳା ପଡିଥାଏ ନା।
ଠାକୁରଙ୍କ ପୂଜା ପୂର୍ବରୁ--ଶେଷ ଦୁଇ ଦିନ ଯାଏଁ ମେଳାର ଆୟୋଜନ ହୋଇଥାଏ ବିଭିନ୍ନ ପ୍ରକାର ଦୋକାନ ପଡିଥାଏ ଲୋକ ହସ ଖୁସି ମଜା କିଣା ବି କରନ୍ତି। ଛୋଟ ଛୁଆ ବୁଲିୟାକୁ ବହୁତ ପସନ୍ଦ କରନ୍ତି ବିଭିନ୍ନ ପ୍ରକାର ଖେଳ ମଧ୍ୟ କିଣିକି ଘରକୁ ହସ ଖୁସିରେ ଯାଆନ୍ତି -ଆଉ ତମଆଡେ।
ହଁ ଆମର ବି ମେଳା ପଡିଥାଏ ଆଉ ବିଭିନ୍ନ ପ୍ରକାର ଦୋଳିଇ ଠୁ ଆରମ୍ଭ କରି ଯୋଉ ଦୋକାନ ବଜାର ପଡି ଯେମିତି କି ଗୁପଚୁପ୍ ଆଇସ୍କ୍ରିମ ଚାଟ୍ ଆଉ ଠୁଙ୍କା ପୁରି ଏମିତି ସବୁ ପଡିଥାଏ ବିଭିନ୍ନ ଖାଦ୍ୟ ନିଜର ଆଉ କଣ୍ଢେଇ କଣ୍ଢେଇ ସବୁ ପଡିଥାଏ ମାନେ ବହୁତ ପ୍ରକାର ପଡିଥାଏ ଦୋଳି ବି ପଡିଥାଏ ରାମ ଦୋଳି ଚକ୍ରି ଦୋଳି ବେଲୁନ ଦୋଳି ଏମ୍ ସବୁ ପଡିିଥାଏ ଛୋଟ ଛୁଆ ମାନେ ଦୋଳି ଦେ ଖେଳିୟା ପାଇଁ ବହୁତ ଆଗ୍ରହ ଥାଆନ୍ତି ଏମାନେ ସବୁ ଏମିତି ମଜାମସ୍ତି କରନ୍ତି ଆଉ କିନ୍ତୁ ଲୋକଙ୍କ ଭିଡ ପୁରା ବହୁତ ହୋଇଥାଏ।
ହଁ ତୁ କଣ ଖାଇବାକୁ ପସନ୍ଦ କରୁ?
ମୁଁ ଗୁପଚୁପ୍ ଖାଇବା ପାଇଁ ପସନ୍ଦ କରେ।
ମୁଁ ଉଁ ଉଁ ମୁଁ ବାହାର ଜିନିଷ ଛାଡି ମାନେ ଦେହ ପାଇଁ ଯେ ଯୋଉ ବହ ବହ ଭ ଯୋଉ ଯେତିକି ଭଲ ଜିନିଷ ସେରା ମୁଁ ଖାୟାକୁ ପସନ୍ଦ କରେ।
ଆଛା ଭଲ କଥା ଦେହ ସୁସ୍ଥ ରହିବ।
ଆଁ। ସେ ଦେହପା ଖରାପ ହେଲେଏଏ ଏଟା ବାହାର ଜିନିଷ ଖାଇବ ପାଟିକୁ ସୁଆଦ କିନ୍ତୁ ଦେହ ପାଇଁ ଖରାପ୍।
ହଁଅଅ
ସେଥିଯୋଗୁଁ ମୁଁ ବାହାର ଜିନିଷ ଖାଇବାକୁ ପସନ୍ଦ କରେନି।
ଆଛା ଆଚ୍ଛା ହଉ ସାଙ୍ଗ ଯୋଉ ଆ ଏଥର ଦଶହରାକୁ ଆମ ଗାଆଁକୁ ଆସିବୁ ଆ ଯଦି ତୁ ନ ଆସିଲୁ ତାଏଲେ ଆମେ ସବୁ ଯିବୁ ଆମେ ସବୁ ସାଙ୍ଗସାଥି ହେଇକି ସବୁ ତମ ଗାଁ କୁ ଯିବୁ ଦଶରା ଉଁ ଉଂ--ଦଶରା ବୁଲି ଯିବା ଆଉ।
ହଉ। ହଉ ତାହେଲେ ଯିବା ଆଉ।
ହଉ
ହଉ ରଉଚି।
ହଁ।
ହଉ।